ନମସ୍କାର।
ହଁ ମ୍ୟାଡ଼ାମ୍ ନମସ୍କାର।
ଆଜ୍ଞା। ଆଉ ମାଡ଼ାମ୍ ଆପଣ କଣ ବ୍ୟସ୍ତ ଥିଲେ କି? ହଁ ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ଛି
ଆଜ୍ଞା ଆଉ ମେ ଡାମ ମୁଁ କହୁଥିଲି କି ମୁଁ ଟିକେ ଆପ ଆପଣଙ୍କ ସହିତ ଏବେ ନାରୀ ଶିକ୍ଷା ବିଷୟରେ କଥା ହେବି। କଣ କହୁଚନ୍ତି ଭଲ ହୁଅନ୍ତାନି?
ହଁ ହଁ ମୋ ଭଲ ହୁଅନ୍ତା
ଆଜ୍ଞା ଆଜ୍ଞା। ମାଡ଼ାମ ଆପଣ ତ ଜାଣିଥିବେ ବର୍ ତମାନ ସମାଜରେ କି କୁହନ୍ତୁ ସବୁ ଜାଗା ରେ ନାରୀ ଶିକ୍ଷା ପ୍ରତି ଟିକେ ବେଶୀ ଗୁରୁ ସେ ଦିହାଯାଉଛି।
ହଁ ହଁ ନାରୀ ତ ଏବେ ଆଜିକାଲି ସବୁ କ୍ଷେତ୍ରରେ ପୁଅମାନଙ୍କୁ ମାନେ ଆଗେଇକି ଚାଲିଲେଣି।
ଚାଲିଚନ୍ତି ଯେମିତି କିି ଆପଣ ଧର କୁହନ୍ତୁ ପୁଅମାନଙ୍କୁ କହିଲେ ଧର ପୁଅଟିିଏ ଗାଡ଼ି ଚଲଉଛି, ଟ୍ରକ୍ ଚଲଉଚି, ଅଟୋ ଚଲଉଛି, ବା ଟେମ୍ପୁ ବି କୁହନ୍ତୁ ଆ, ଯୋଉଟାକି ଦେଖିବେ ହଁ ଉଡ଼ାଜାହାଜ ଚଲଉଚନ୍ତି। ଏଁ କି ଉଁ, ଯୋଉଟା ଟ୍ରେନ୍ ବି କହିପାରିବେ ପୁଅମାନେ ଚଲଉଚନ୍ତି, ତ ନାରୀଟିଏ ମଧ୍ୟ ଯିବା ଝିଅଟିଏ କୁହନ୍ତୁ ସେମ ସେମାନେ ମଧ୍ୟ ଚଲେଇ ପାରୁଚନ୍ତି, ଯୋଉ ଜାଗାରେ କି ପୁରୁଷ ସହିତ ନାରୀ ମାନେ ଗୋଟେ କାନ୍ଧ ସହିତ କାନ୍ଧ ମିଳେଇ କି ଆଗକୁ ଆଗ ଯାଇ ପାରୁଛନ୍ତି। କି ପୁରୁଷ ମାନଙ୍କ କ୍ଷେତ୍ରରେ ନାରୀ ମାନେ ମଧ୍ୟ ଆଗୁଆ ରହୁ। ଛନ୍ତି।
ହଁ ହଁ ହଁ ହଁ।
ପାଇଁ ବା ମାନେ ଦେଶ କୁହନ୍ତୁ ବା ସମାଜ କୁହନ୍ତୁ ଶିକ୍ଷିତ ହେବା ପାଇଁ। ଆମର ସରକାର ତ ବହୁତ। ପ୍ରକାର ବ୍ୟବସ୍ଥା କରୁଛନ୍ତି ଯେମିତି କି ଆପଣ କୁହନ୍ତୁ ଗୋଟେ ଛୁଆଟିଏ ଜନ୍ମ ହେବା ଠାରୁ ଅ ଓ ଉଁ ଅଙ୍ଗନବାଡି କେନ୍ଦ୍ର କୁହନ୍ତୁଁ ଉଁ ମାନେ ଛୁଆଟି ମାନେ କେମିତି ସୁସ୍ ସୁଥ ପରିବେଶରେ ରହିବା ଉଁ ସହିତ ଯେମିତିକି ଆଉ
ଅଙ୍ଗନବାଡି ତ ଆଜ୍ଞା ଆସୁଣନ୍ତୁ ଅଙ୍ଗନବାଡି ତ ବହୁତ ପଛରେ ଆଗ୍ ଏକ ପିଲା ମାନେ ପେଟରେ ରହିବାଠୁ ତାର ଅ ସବୁ ଅଙ୍ଗନବାଡି ତ ସବୁ
ଅଙ୍ଗନବାଡିରୁୁ ମିଳିଥାଏ ଯୋଉଟା କି ଆପଣ କୁହନ୍ତୁ ଚୁନା ହେଲା କି ଅଣ୍ଡା ହେଲା ବାଦାମ ହେଲା
ହଁ କି ଆଇରନ୍ କ୍ୟାଲସିୟମ ଟ୍ୟାବଲେଟ୍ ହେଲା ଫଲିକ ଏସିଡି ଟାବଲେଟ୍ େନ ଲାକ୍ଷ
ଆଜ୍ଞା ଆଜ୍ଞା ସବୁ ଯୋଗେଇ ଦେଇଥାନ୍ତି ଯାଦ୍ଵାରା କି ଛୁଆଟି ମା ପେଟରେ ଥିଲା ବେଳେ ଟିକେ ସୁସ୍ଥ ହେଇଥାଏ ସୁସ୍ଥ ହେଇକି ଜନ୍ମ ଆକାର ହେଇଥାଏ ତାପରେ ଯେତେବେଳେ ଜନ୍ମ ହୁଏ। ଜନ୍ମ ହେଲା ପରେ ମଧ୍ୟ ବି- ମା କୁ ଖାଦ୍ୟ ପେବା ପାଇଁ ବି କିଛି ମିଳିଥାଏ। ପଇସା ପତ୍ର ମିଳିଥାଏ କି ନାଇଁ? ହେଟାବି ମିଳିଥାଏ ପୁଣି ଅଙ୍ଗନବାଡି ରେ ଯୋଉଟା ଅଣ୍ଡା ହେଲା, ଛତୁଆ ହେଲା। ବାଦାମ ହେଲା, ବା ଲଡୁ ଆକାରରେ ମିଳୁଛି ବିଭିନ୍ନ ପ୍ରକାର ଜିନିଷ ମିଳୁଛି। ଛୁଆ ମାନେ ଖାଦ୍ୟ ମାନେ ଖାଇକି କେମିତି ସୁସ୍ଥ ଜୀବନ ଯାପନ କରିବେ ତାପରେ ବି ଗୋଟେ ପେଜ୍ ଝିଅ ହଉ କିମ୍ବା ପୁ ହଅନ୍ତୁ କୁହନ୍ତୁ ପାଠ ପଢିବା ପାଇଁ ଯେତେବେଳେ ସ୍କୁଲକୁୁ ଯାଉ ସରକାର ବର୍ତ୍ତମାନ ତ କୁହନ୍ତୁ- ଅ ମାନେ ଯେମିତି କି ସ୍କୁଲ ବ୍ୟାଗ୍ ହେଲା, ହ ଛ ମାନେ ଦେଖନ୍ତୁ ବହି ହେଲା, ହୁଁ କି ଖାତା ହେଲା ଏ ସବୁ ପ୍ରକାର ଜିନିଷ ଯୋଗେଇ ଦଉଛନ୍ତି ସାଇକେଲ
ସାଇକେଲ ମା ହଁ।
ସହିତ ମଧ୍ୟାହ୍ନ ଭୋଜନ ବି ମିଳୁଛି। ତାପରେ ଭଲ ମାନେ ମସ୍ତିଷ୍କ ପାଇଁ କୁହନ୍ତୁ ଆପଣ ରଖିଛନ୍ତି କି ସପ୍ତାହରେ ତିନି ଥର କି ଚାରି ଥର ଆମର ଯୋଉଟା କି ଅଣ୍ଡା ଦିଆଯାଉଛି ଖାଦ୍ୟ ଆକାରରେ
ହଁ ସବୁ ପ୍ରକାର ଆଉ ଗୋଟେ ଜିନିଷ ଦେଖନ୍ତୁ ସ୍କୁଲ ମାନଙ୍କର ଗଲସ ବାଥରୁମ ରେ ଆମର ପ୍ୟାଡ ସେମାନଙ୍କ ପାଇଁ ବି ବ୍ୟବସ୍ଥା ରହିଛି। କି ସାନିଟାରୀ
ସାନିଟାରି ମାନେ ର ସୁବିଧା ରଖିଛନ୍ତି ଯ ଯାହା ହଉ ଆପଣଙ୍କ ଠାରୁ ଏଇ ଜିନିଷ ଟା ମତେ ଜାଣିବାକୁ ମିଳିଲା। ଖୁସି ଲାଗିଲା ମୁଁ ଟିକେ ଏ ବିଷୟରେ ଟିକେ ଜାଣିିନଥିଲି।
ହଁ ସେ ସ୍କୁଲ ହଉ ଆମର ଆମର ଯୋଉ ଶୌଚାଳୟ ସବୁ ଖୋଲା ହେଇଛି ବସ ଷ୍ଟାଣ୍ଡ ହଉ ସେଠି ଦେଖେ ଆପଣ ହଁ ସେଠି ବି ଆମର ସାନିଟାରି ପ୍ୟାଡେ ମାନେ ୟୁଜ୍ ପାଇଁ ସେଇଠି ରଖାହେଇଛି।
ଆଜ୍ଞା। ଆଜ୍ଞା। ମୁଁ ସେଇଟା କହିଲି କି? ସରକାର ତ ବର୍ତ୍ତମାନ ବହୁତ ପ୍ରକାର ସୁବିଧା କଲେଣି ଯେମିତି କିି ଦେଖିବେ ବିଦ୍ୟାଳୟ ମାନଙ୍କର କାନ୍ଥରେ ଦେଖିବେ ଗୋଟେ ନାରା ଲେଖା ଅଛି ଯୋଉଟା କି? ଏ ସଭି ପଢନ୍ତୁ। ତୁ ସଭିଏ ଗଢନ୍ତୁ ସର୍ବ ଶିକ୍ଷା ଅଭିଯାନ ଆକାରରେ ହଉଛି ବା ଏ ନାରା ଟି ଲେଖା ଅଛି ଯୋଉଟା କି ସରକାରଙ୍କ କହିବା କଥା। ସମସ୍ତେ ପଢିଲେ। ସମସ୍ତେ ଗଢନ୍ତୁ ଯୋ ନିଜର ଭବିଷ୍ୟତ ସେମାନେ ଗଢି ପାରିବେ ନାକି ଦେଶ ଆଗକୁ ଯିବ କାହିଁକି କହିଲେ ମ୍ୟାଡମ? ସମ କଣ କଣ କଥା ତ ସରକାର କହିଲେ। ବିଶେଷ କରି ନାରୀ ମାନଙ୍କ କଥା ମୁଁ କୋହୁଚି ହେଲାକି ଦେଖିବେ କିଛି କିଛି ଜାଗାରେ ଏତେ ସବୁ ସୁବିଧା ସରକାର ଯୋଗେଇ ଦେଲା ପରେ ବି ନାରୀ ମାନେ କିଛି କିଛି ଜାଗାରେ ଅ ହୋଉଚନ୍ତି ହେଲା କି ଯୋଉ ଜାଗାରେ କି ଦେ ଥିବେ ଧର ଅଂ ଭାଇ ଭଉଣୀ ଚାରି ଜଣ ରୁ ପାଞ୍ଚ ଜଣ ଥିବେ। ଟିକେ ଧର ଗାଉଁଲି ପରିବେଶ ହେଇଥିବ ବା ବାପା ମା ଟି କମ ପଇସା ଯୋଉ ମାନେ କି ଅନୁନ୍ନତ ଥିବେ ଟିକେ ରୋଜଗାର କମ ଥିବ। ସେମାନେ ତ ପୁଣି ପିଲାମାନେ ଖାଇବେ ନାଇବେ ପିନ୍ଧିବେ। ସବୁ ଆଡକୁ ଦେଖି ଦେଖିବାକୁ ପଡେ ନା ତ ସମସ୍ତତିଙ୍କୁ ଟିକେ ସମାନ ନାକରେ ବା ଅଧିକ ପାଠ ପଢିବାକୁ ଟିକେ ଅସୁବିଧା ହବ। ଆପଣ ଦେଖିଛନ୍ତି କି ନାଇଁ ସେ ସବୁ ତ ସେଇ କ୍ଷେତ୍ରରେ ଆଜ୍ଞା ସେ ପତ୍ରରେ କଣ ହୁଏ କହିଲ ଯେ କି ଘର ବଡ ଝିଅ ଥିବ। ହେଲା ତାଙ୍କ ପରେ ଟି ସେ ଯାଏ ଟିକେ ଘରର ବଡ ଝିଅ କି ନାଇଁ ସେ ଟିକେ ପାଠ କମ ପଢି ହୋଉ ଟିକେ ଘରର କାମ ଧନ୍ଦାବି ଦେ ଖିବ
କି ତାଙ୍କର ବି ଜଲଦି ବାହାଘର କରିଦିଅନ୍ତି। ସେମାନେ ସାନ ଭାଇ ଭଉଣୀ ମାନଙ୍କୁ
ଆଜ୍ଞା ଆଜ୍ଞା ଆପଣ ଯୋଉ କହିଲେ କି ଜ ପୁଣି କିଛି ଅବଧି ସମୟରେ ଭିତରେ ପୁଣି ଆଉ କିଛି ପଇସା ସଞ୍ଚୟ କଲେ ପର ଭଉଣୀ କି ଭାଇଥିବେ ତାଙ୍କ ଲୋକ ବିବାହ କରନ୍ତି। ଏମତି ବି ହଉଛି କିନ୍ତୁ କଣ ହୁଏ ଜାଣିଛନ୍ତି। ଯଦି ସେହି ଝିଅଟି ଅଳ୍ପ ଶିକ୍ଷା ଲାଭ କରିଥାଏ। ଏଁ ତଥିବେ ବହୁ ଜାଗାରେ ଏବେ ହଉଛି ଯେଉଁ ଝିଅମାନଙ୍କୁ ଶାଶୁ ଘରୁ ତଡ଼ି ଦେଉଛନ୍ତି ଯେଉ ତୁକ ନିର୍ଯାତନା ହଉ ବା କିଛି କାରଣ ପାଇଁ ଝିଅ ମାନେ ମାନେ ମୃତ୍ୟୁବରଣ କରୁଛନ୍ତି। କିଛି ଅସୁବିଧାରରି ସେ ସମ ହଉଛନ୍ତି ଯାହାର ଯୋଉାନେ କହିପାରୁନାହାନ୍ତି ମୃତ୍ୟୁବରଣ କରୁଛନ୍ତି। ଯୋଉମାନେ କହିପାରୁଛନ୍ତି। ଜାଣି ପାରୁଛନ୍ତି ଶିକ୍ଷା ଲାଭ କରିନାହାନ୍ତି। ସେମାନେ ତା ପାଦକୁ ପଦା ବାହାରକୁ କହିପାରନ୍ତି ଆପଣ ଗୋ କାଢିକି ଯାଇ ତ ରୋଜଗାରକ୍ଷମ ହେଇପାରିବେନି ଯଦି ପାଠ ପଢିଥିବେ ସେ ରୋଜଗାର ମହି କରାରିବେ ତାର ସେଇ ଯୋଉ ବାପା ବାପା ମା ରହିଲେ ମୋ କଥା ଆପଣ ତାଙ୍କୁ କଣ କହିବେ ଯେମିତିକି ତାଙ୍କର ଚିନ୍ତାଧାରାକୁ ଆମେ ବଦଳେଇ ପାରିବା ସେମାନେ ଏସବୁ ଚିନ୍ତାଧାରାକୁ ଟିକେ ଦୂରୀଭୂତ ହେଇ ରହିବେ।
ହଁ ମୁଁ ସେଇମାନଙ୍କୁ କହିବି ଯେ ଆଗରୁ ଆମେ ଆଗରୁ ଯେଉଁ ଆମ ପ୍ରତି ବ୍ୟବସ୍ଥା ଥିଲା ସେଇ ଜିନିଷଟା ତ ଆମ ପାଖରେ ଆଉ ନାହିଁ ନା। ତ ଏବେ ପାଠ ଯେହେତ ତ ଶିକ୍ଷା ଯେହେତୁ ସବୁ କ୍ଷେତ୍ରରେ ତମେ ଗରୁ ଗୋଡ ବାହାର କର ତମକୁ ଶିକ୍ଷା ଦରକାର
ନିଶ୍ଚିନ୍ତ ଭାବରେ ଯଦି ଜଣଙ୍କୁ ଅଟୋ ବାଲାକୁ ପଇସା ଦଉଛେ ଆମର ପଇସା ଟା ଜାଣିଥିବା ଦରକାର କୋଉଠି ଗୋଟେ ଜାଗାକୁ ଦୂର ହଁ ଦୂର ସ୍ଥାନକୁ ଯଦି ଆମେ ଯାଉଛେ
କେତେ ଟଙ୍କା ଫେରଇବ ସେଇଟା ତ ନାଇଁ ଆମେ ଜାଣିବା ଦରକାର
ତା ସହିତ ମ୍ୟାଡାାମ ଆମେ ଯଦି ଗୋଟେ ଅଜଣା ଜାଗାକୁ ଯାଉଛେ ପାଖ ପାଠ ପଢିଥିଲେ କୋଉଠି କଉ କନ୍ଥବାଡ ଲେଖ ଖାଇଥିବ ଏଇ ଜାଗାରୁ ଏଇାଗାକୁ ଗଲେ ଆହୁ କିିଲୋମିଟର। ରହିଲା ତ ସେଇଟା ବି ଜାଣି ପାରୁଥିବା ଦରକାର। ଶିକ୍ିତଥଥିବା।
ଶିକ୍ଷିତ ହେଇଥିବା ଦରକାର ଏ ବା ବାହାଘର କିଛି ମାନେ ଆମର ମୋର ବାହାଘର କିଛି ଆବଶ୍ୟକ ହିଁ ନାହିଁ।
ନା ନା ଆପଣ ସେଇ କଥାଟା କହିଦେଲେ ଆଜ୍ଞା ପାଠ ପଢ଼ିଥିବା ସବୁ କ୍ଷେତ୍ରରେ ଆଗୁ କୁହାଯାଇପାରିବା ତେବେ ସେଇ କ୍ଷେତ୍ରରେ ବାପା ମାଙ୍କୁ ଟିକେ ଚିନ୍ତା କରିବା।
ଆମେ ଆତ୍ମନିର୍ଭରଶୀଳ ହେଇକି ରହିବା। କାହା ଉପରେ ଆମେ ଡିପେଣ୍ଡ ହେଇକ ରହିବାନି।
ହଁ ବହୁତ ଭଲ କଥା। ଏଥାରେ ଆପଣ କହିଲେ ଯୋଉ ଯଦି ଗୋଟେ ଝିଅଟିଏ ବିଶେଷ କରି ନାରୀଟି ଯଦି ପାଠ ପଢ଼ିଥିବ। ସେ କଣ କି ମାନେ ଯେମିତି ଆମର କଥାରେ ଅଛି ଦୁହିତା ଦୁଇ କୂଳକହିତା। ଗୋଟେ ନାରୀଟି ଯେତେବେଳେ ଛୁଆଟି ଜନ୍ମ ଲାଭ କରୁଛି ନା ଜନ୍ମ ହଉଛି। ତାର ବିବାହ ହଉଛି ମୁ ବ ହଉଛି ହଉଛି କି ନାଇଁ ସେମିତି ଯଦି ନାରୀଟିଏ ଶ ଶିକ୍ଷା ଲାଭ କରିଥିବ ସେ କିଛି ଆର୍ଥିକ ବା ଆପଣ ଯେମିତି କୁହନ୍ତୁ ଧର ନର୍ସିଂ ହେଲା କି ଜଣେ ଶିକ୍ଷକ ଭାବରେ ହେଲା। ବିଭିନ୍ନ ପ୍ରକାରର ଶ ସୁ ରହିଛି ହେଲା କି? ଯଦି କିଛି ରୋଜଗାର କ୍ଷମ ହେଇପାରୁଛି। ସେ କଣ ତାର ଯୋଉ ସାନ ଭାଇ ଭଉଣୀ ରହିଲେ। ସେମାନଙ୍କୁ ମଧ୍ୟ ପାଠ ପଢ଼ାଇ ପାରିବ ବା ଶିକ୍ଷିତ କରିପାରିବ ଶିକ୍ଷାଦାନ କରିପାରିବ ତା ସହିତ ରୋଜଗାର। କରିକି ଯେଉଁ ଅର୍ଥଟା ସେ ଆଣିବ। ନିଜର ବାପା ମା ହାୟ କରିପାର ତା ସ ସେ ବିବାହ କଲା ପରେ ମଧ୍ୟ ତାର ସ୍ଵାମୀଙ୍କୁ ବି ପଇସା ବା ଆର୍ଥିକ ସହାୟତା କରି
ସହାୟତା କରିବା ଇନ କେସ୍ ଯଦି ବି ତୁମର ବିବାହିତ ଇ ଟା ଭଲରେ କଟୁନି। ତମେ। ତାକୁ ଛାଡିକି ବି ତୁମ ନିଜ ଇଏରେ ତୁମେ।
ନିଜ ଗୋଡରେ ନିଜେ ଠିଆ ହେଇକି ବା ବର୍ତ୍ତମାନ ଯୋଉ ପରିସ୍ଥିତି ହଉଛି ଯୌତୁକ ପାଇଁ ବାହାର। କରିଦଉଛି। ଛନ୍ତି ସେ ଯାଇକି ବାହାରେ ମଧ୍ୟ ରୋଜଗାର କରି ରୋଜଗାରକ୍ଷମ ହେଇକି ନିଜର ପେଟ ପୋଷି ପାରିବ ଆଜ୍ଞା ତାପରେ ମ୍ୟାଡାମ ଆହୁରି ବି ଗୋଟେ ଅଛି। ତାର ଯୋଉ ପିଲା ଛୁଆ ହେବେ ସେମାନେ କେ ଶିକ୍ଷା। ସବୁ କରିପାରିବ କି ନାହିଁ ତେଣୁକରି ସମାଜରେ କୁହନ୍ତୁ ସିଖ୍ ଶିକ୍ଷା ଗୋଟେ ନାରୀଟିଏ ଲାଭ କରିବା ନିହାତି ଅତ୍ୟନ୍ତ ଆବଶ୍ୟକ।
ନିହାତି ଦରକାର। ହଁ ଆଟଲିଷ୍ଟ ସେ ଯଦି ବି ଶିକ୍ଷା ଲାଭ କରିଥିବ ମାନେ ତାଙ୍କୁ କେହି ଠକ ଇଏ ବି ପାରିବେନି କୋଉଥରେ।
ହଁ ନିଶ୍ଚିନ୍ତ ଭାବରେ। ଯଦି ମତେ ଶହେ ଟଙ୍କାର ଜଣେ ଗୋଟେ ଜିନିଷ ଦଉଛି କିନ୍ତୁ। ସେଇଟା ପଚାଶ ଟଙ୍କାର ଜିନିଷ ଆମେ ଯଦି ପାଠଟି ପଢ଼ି ପାରିନଥିବା କେତେ ଏତେ ତାର ପଇସାଟା କେତେ ଟଙ୍କା ଲେଖା ଯାଇଛି। ତ ଆମେ ତ ଜାଣିପାରିବେନି ନା। ଆମଠୁ ଜଣେ ସେ ଜାଗାରେ ଠ ନବ କି ନା ନାହିଁ କି ଆପଣ ଯେମିତି କହିଲେ। ଧର ବାହାରକୁ ବାହାରିଲେ ଶିକ୍ଷାଲାଭଟା ନିହାତି ଦରକାର ଧର ଆମେ ବାହାରକୁ ବାହାରିକି ଯାଉଛନ୍ତି ଧର ବର୍ତ୍ତମାନ ଯେମିତି ସବୁ ହେଇଗଲାଣି। କି କିଲୋମିଟର ପିଛା ଏତିକି ପଇସା ଗୋଟେ କିଲୋମିଟର ପିଛା ଧର ପାଞ୍ଚ ଟଙ୍କା କୁହନ୍ତୁ କି ଦଶ ଟଙ୍କା କୁହନ୍ତୁ ଯାହା ବି କୁହନ୍ତୁ। ଆମେ ତ ସେଇ ଜିନିଷଟା ଜାଣି ଥିଲେ ଆମେ ଏତିକିରୁ ଏତିକି କିଲୋମିଟର ଗଲେ। ତ ଆମେ ଆମର ପଇସା ଟାକୁ ହିସାବ କରିକି ଦବା।
ହଁ ତାପରେ ବି ଶିକ୍ଷା ଗୋଟେ ଏମିତି ଜିନିଷ ପାଞ୍ଚ ଲୋକଙ୍କୁ ଙମୋ ପାଖରେ କେମିତି କଥା କହିବାର ଶୈଳୀ ବ୍ୟବହାର ଚାଲିଚଳନ କାହାକୁ କେମିତି ଆମେ ବ୍ୟବହାର କରିବା ସେଇ ଜିନିଷ ତ ଆମେ ଜାଣିପାରିବା ନା।
ହଁ ହଁ ସେଇଟା ବି ଜାଣି
ଗୋଟେ ମୂର୍ଖ ହେଇଥିବ ପା ପାଠ ନ ପଢିଥିବ କୋଉଠି କୋଉ କେମିତି କଥାବାର୍ତ୍ତା କରନ୍ତି ଜାଣିନଥିବ। ସେ କେମିତି କଣ କରିବ କିନ୍ତୁ ଆମ ଜୀବନ ଇଏରେ ଆମକୁ ଓ ନିହାତି ଦରକାର।
ଥା ବିି ଆପଣ ଜାଣିଥିବେ ଯେମିତି କୁହନ୍ତି କି ଜ୍ଞାନ ରୂପକ ଗୋଟେ ଏମିତି ଏକ ଧନ ଯାହାକୁ କେହି ଚୋରି କରିକି ନେଇପାରିବେନି କି ଦାନ କଲେ ମଧ୍ୟ ସରିବନି ଯେମିତିକି କୁହନ୍ତୁ ଯଦି ଜଣେ ହୁଁ ଗୋଟେ ନାରୀ ଟିଏ ଶିକ୍ଷା ଲାଭ କରିବେ। ଶିକ୍ଷିତ ହଉଛି ବା ପୁରୁଷ ଟଟି ବି ଆପଣ ମଧ୍ୟ କୁହନ୍ତୁ। ହେଲା କିି ଯଦି ଶିକ୍ଷା ଲାଭ କରୁଛି ସେଇ ଶିକ୍ଷା ଦ୍ଵାରା ସେ ତ ବ୍ୟବହାର ଚାଲିଚଳଣ ଆପଣ କହିଲେ ଯେ ଅନ୍ୟମାନଙ୍କୁ କେମିତି କଣ ବ୍ୟବହାର କରାଯାଏ? ଆମର ଗାଁ ହଉ ସାହି ହଉ। ପଡୋଶୀ ହଉ ଯାହାକୁ ବି ଆପଣ ଯାହା ସହିତ କଥା କୁହନ୍ତୁ ବି। କି କଥା ହେଲା ବେଳେ ଆମକୁ କିପରି ଭାବରେ ଶାଳିନତା ରକ୍ଷା କରିବା ଉଚିତ୍। କେମିତି ବ୍ୟବହାର କରିବା ଉଚିତ ସେଟା ତ ଶିଖି
ଶିଖିଥାଏ।
ନାରୀ ଟିଏ ହଁ ଯଦି ଶିକ୍ଷକ ଭାବରେ ଧର ସେ ଉ ମାନେ ଚାକିରୀ ପାଉଛି ତ ସେ କଣ? କିମ୍ବା ଟିଉସନ କରିକି ବି ଉଁ ଲୋକମାନେ ଅର୍ଥ ରୋଜଗାର କରୁଛନ୍ତି ଯେ ଯେତେବେଳେ ସେ ଶିକ୍ଷାଦାନ କରୁଛି ବା ଯୋଉ ବିଷୟଟି ପଢ଼ନ୍ତୁ କିମ୍ବା ଯେକୌଣସି ବିଷୟରେ ଆପଣ କୁହନ୍ତୁ ଶିକ୍ଷା ଦାନ କରୁଛି। ସେଇଟା କିନ୍ତୁ ତା ପାଖରୁ ସରିଯାଉଛି କି ସରିବନି ତା ସହିତ ସେ କଣ ନିଜର ରୋଜଗାର କରିପାରିବ ଅନ୍ୟ ମାନଙ୍କୁ ବାଣ୍ଟି ଣ୍ଟିବ ମାନେ ଯୋଉଟା କି କୁହନ୍ତି ବାର ବାର ଅନ୍ୟମାନଙ୍କୁ କହିବା ଦ୍ଵାରା ନିଜର ବି ଯୋଉଟାକୁ ତ ଯୋଗିତା ଯୋଉଟା କୁହନ୍ତି କି ଖାଲି ଆମେ ସାର୍ଟିଫିକେଟ ରେ ହାସ କରିଦଲେ ହବ ନି ନା ସେଟା ବି ତାଙ୍କର ବଢିବ ହଁ ତେଣୁକରି ଶିକ୍ଷା ଗୋଟେ ଏମିତି ଏକ ନା ଯାହାକୁ କି କେହି ଚୋରି
ଚୋରି କରି ନେଇ ପାରିବେନି ତମ ପାଖରେ ତୁମ ପାଖରୁ ସବୁ ପଳେଇବ କିନ୍ତୁ ମୋ ଜ୍ଞାନ ତୁମେ ପାଠ
ହଁ ଜ୍ଞାନ ରୂପକ ଜିନିଷକୁ କେହି ମଧ୍ୟ ଚୋରି କରିପାରିବେନି ହେଲା କି ତେଣୁ କରି ଆମେ ସମ କରି ନାରୀ ମାନେ ନିହାତି ଶିଖି ଖେଲା ବା କରିବା ଆଉ ଯଦ୍ଦ୍ୱାରା କି ସେମାନେ ତାଙ୍କର ଭବିଷ୍ୟତ ଯୋଉ କୌଣସି ଅସୁବିଧାର
କୋଉଠି ଆଉ ହଇରାଣ ହେବେନି କି କୋଉଠି ହାରିଯିବେନି ମାନେ କୋଉଠି ସେମାନେ ହଁ କୋଉଠି ଅତ୍ୟାଚାର ବି ତାଙ୍କୁ କେହି କରି
କରିପାରିବେନି ଯେତେ କୌଣସି ପରିସ୍ଥିତିରେ ଆସିଲେ ବି ସମୟ ସହିତ ସେମାନେ ତାଳ ଦେଇକି ଚଳିପାରିବେ ବା ଲଢି ପାରିବେ ସେ ସବୁ ଜିନିଷର କୌଣସି ସମ୍ମୁଖୀନ ହବ ନାହିଁ ଆଜ୍ଞା ମ୍ୟାଡାମ ଯାହା ହଉ ମ୍ୟାଡ଼ାମ ଆପଣଙ୍କ ଠାରୁ ବି କିଛି ନୂଆ ନୂଆ ଜିନିଷ ମତେ ଏ ଜାଣିବାକୁ ମିଳିଲା ଶିକ୍ଷା ଉପରେ ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି ମତେ
ହଉ ମୁଁ ଆଜ୍ଞା ଏବେ ମୁଁ ରଖୁଛି ପରେ କଥ ଥା ହବା ଠିକ ଅଛି?
ଆଜ୍ଞା ଆଜ୍ଞା ରଖ ଠିକ ଅଛି